ହ୍ୟାଲୋ କଣ କରୁଚନ୍ତି?
ଇଏ ମୁଁ ଏଇଠି ଖାଉଥିଲି ପଣସ ପାଚିଲା ପଣସ
ଓ ଆଜିଠୁ ଆପଣଙ୍କର ରଜ ହେଇଗଲାଣି ପଣସ ଖାଇଲେଣି
ହଁ ମୁଁ ତ ଏବେ ପଣସ ଖାଉଥିଲି, ମତେ ପଣସ ତ ବହୁତ ପସନ୍ଦ ମାନେ ସେ ଯୋଉ ପାଚିଲା ପଣସ ମାନେ ମୁଁ ଏକାଥରେ କରି ତିରିଶଟା ବି ଖାଇଦେବି - ହେଲେ ଏତେ ଖାଇବା କଥା ନୁହେଁ ହେଲେ ମତେ ଯେହେତୁ ପସନ୍ଦ ମୁଁ ବେଶୀ ଖାଇଦିଏ।
ଆପଣ କର ନା ତିରିଶଟା ଖଣ୍ଡେ ଖାଇଦେଲେ ଆଉ ବର୍ଷା ଆଉ ସିଜିନି - ଆଉ ପେଟ ଗରମ ହେଇଯିବ ତିରିଶଟା ଖାଇବେନି ଏତେ ବେଶୀ- ଲୋଭ କରିକି ପେଟ ଖରାପ ହେଇଯିବ ରଜର ପୁଣି ବୁଲା-
ଆପଣ ଶୁଣିଲେ ଟିକେ ଜୋରସେ କୁହନ୍ତୁ ମତେ ଆପଣଙ୍କ ଭୟସଟା ଠିକସେ ଶୁଭା ଯାଉନାଇଁ।
ହଉ ଠିକ ଅଛି
ମୋ ସାଙ୍ଗେ କଥା ହେବେ - କହିଲି ମାନେ ମୁଁ ଏକାଥରେ ସେଥିପାଇଁ ଆଉ ବେଶୀ ପଣସ ଖାଉନି- ମୁଁ ଏବେ ବାସ ପାଂସଟା ଖାଇଲି ଯାଇକି ଚାରିଟା ବେଳେ ଯଦି ହବ ଆଉ ପାଂସଟା ଖାଇଦେବି କାରଣ ନହେଲେ ମୁଁ ଏକାଥରେ ବହୁତ ପଣସ ଖାଇକି ମୋର ପେଟୁଟା ଟିକେ ଖରାପ ହେଇଯାଇଥିଲା। ସେଇଥି ପାଇଁ ହିଁ ମୁଁ ଆଉ ଏତେ ପଣସ ଖାଉନି କମେଇ ଦେଲିଣି, ଆଉ ଆପଣ ଏବେ କଣ କରୁଥିଲେ? ମତେ ଆପଣଙ୍କ ଭୟସଟା ଶୁଭୁନି ହ୍ୟାଲୋ